ହାଲୋ ହୁଁ ଶୁଭ ସକାଳ। ବାସ୍ ଉଁ ଜୟ ଜଗନ୍ନାଥ କଣ କରୁଚନ୍ତି?
ଏବେ ପୁଅଟା ଉଠିଲା ତ ତାକୁ ଧରିଚି ଆଉ।
ଆଚ୍ଛା ଆଚ୍ଛା।
ତମେ କଣ କରୁଚ?
ଏ ବସିଚି ହାଲୋ ହଁ ମୋ କଥା ଶୁଣି ପାରୁଚନ୍ତି ନା? ହାଲୋ।
ହଁ ସୁଭିଲା।
ହଁ ମୁଁ କହିଲି ଏ ହଁ ମୁଁ କହିଲି ମୁଢି ଟି କେ ଖାଇକି ବସିଚି ସକାଳ ଖିଆଖୁଇ କରିକି ମୁଢି ତରକାରୀ ଟିକେ ଖାଇକି ବସିଚି ପୁଣି ରୋଷେଇ କରିବି ଏଇନା।
ଓ ହୋ। ଏଗାରଟା ପରେ ହେଲାଣିରେ ସ ହଁ ଶୁ
ହଁ ହୁଁ। ହଁ ମୋ ରୋଷେଇ ଘଣ୍ଟାକରେ ହବ ଆଉ କଣ। ନା ବସିନାହିଁ ଝିଅ ଆସିବ ଦେଢଟାରେ ଆସି ବନା ତେଣୁ ଖାଇବା ଥଣ୍ଡା ହେଇଯିବ ତ ସେଇ ଅନୁସାରେ ଏଇ ବାରଟା ବେଳକୁ ମୁଁ ବସାଏ ଆଉ ଦେ ଆଜ୍ଞା। କଣ କହିଲେ?
ଘର କୋ
ଘର
ଘର କୋଉଠି ତମର?
ବାଲେଶ୍ଵର ବାଲେଶ୍ୱର।
ଓ ହୋ।
ଆଉ ତମର।
ଆମର ମଧରପୁର ଅନୁଗୁଳ ଜିଲ୍ଲା ମଧରପୁର।
ଅନୁଗୁଳ ଜିଲ୍ଲା ଅ ହଁ ମୁଁ ଅନୁଗୁଳ ଯାଇଚି। ଅନୁଗୁଳୁରେ ସେଠି ଗୋଟେ କଣ ଗୋଟେ ବଡ ପାର୍କ ନାଇଁ ନା ସେଇ ଯୋଉ ଅ କଣ ଗୋଟେ ପାର୍କ ନାଟା ତ ମନେ ନାଇଁ ବୋ ଉଷା ରେ ଷ୍ଟିଲରେ ଯୋଉ ମାନେ ଇଏ ରହିଚି ବାଲ ହଁ ଇକୋ ପାର୍କ ଇକୋ ପାର୍କ ହଁ ହଁ ଆମେ ହେଟି ଯାଇଚି।
ଓ ହୋ। ଆଉ ଆଜି କଣ ରୋଷେଇ ଉଁ ନାଇଁ ନାଇଁ ଅନୁଗୁଳ ର ମଦରପୁରୁ ଅଁ ପାଖ କଇବାକୁ ଗଲେ। ଆଉ କୋଡିଏ କିଲୋମିଟର ଆଉ।
ହୁଁ ହୁଁ।
ତାଲେ ଆଜି କଣ ରୋଷେଇ କରିବେ?
ଆଜି ଅଣ୍ଡା ଉପରେ ହବ। ଆଉ ଆଉ। କଣ କରୁଛନ୍ତି? ମାନେ ଛୁଆ ମାନେ କଣ କରୁଚନ୍ତି ଆଉ? ନାଇଁ ଛୁ ମୁଁ କନି ଛୁଆ ମାନେ କଣ କରୁଚନ୍ତି?
ଆଉ ଝିଅ ଝିଅ ଗୋଟେ ପୁଅ ଗୋଟେ। ଝିଅଟା ସ୍କୁଲ ଗଲାଣି। ଝିଅ ଏବେ ଶିଶୁ ବାଟିକା ଯାଉଚି ଆଉ।
ଆଛା ଆଛା।
ଆଉ ପୁଅ ବର୍ଷକର।
ଶିଶୁ ବାଟିକା ମାନେ ସରସ୍ଵତୀ ଶିଶୁ ମନ୍ଦିର।
ନାଇଁ ନାଇଁ ଶିଶୁ ମନ୍ଦିରରେ କହିଲି ଯେ ଜିଦି କଲା କହିଲା ମୁଇଁ ପଢିବିନି ସେଇଥିରେ। ଏବେ ଶିଶୁ ବାଟିକା ଗୋଟେ ଗମେଣ୍ଟ ର ବାହାରିଚି ନୂଆ ନା। ସେଇଥିରେ ଆଉ।
ଉଁ ହୁଁ। ମୋ ଝିଅ ଶିଶୁ ମନ୍ଦିର ପଢେ ହଉଛି କ୍ଲାସ ସେଭେନ ହେଲା ଏଇଟା।
ଓ।
ହୁଁ ଆଉ ପୁଅ ଛୋଟ ଅଛି।
ହଁ ପୁଅ ବର୍ଷକର।
ଆଚ୍ଛା ଆଚ୍ଛା ଆଉ। ଘରେ ହଉଚି ସମସ୍ତେ ଭଲ ଅଛନ୍ତି?
ହଁ ଭଲ ତମର?
ହଁ ଆମର ବି ଭଲ ଅଛନ୍ତି। ଆଉ ଦିପରେ ରୋଷେଇ କଣ ହଉ
ଉଁ ଦିପହର ରୋଷେଇ ଆମର ସଇଲାଣି। ଆଜି ପଖାଳ ଭାତ ଖାଇବା ହବ ହଁ ପଖାଳ କ କଣ କହିଲେ ନାଇଁ ବର୍ଷା ଆଜି ଟିକେ ଛାଡିଚି। ସଖାଳେ ହଉଥିଲା ଏବେ ହଁ ଖରା।
ଏପଟେ ତ ବର୍ଷା ନାହିଁ ପଅରଦିନ ଯଉ ଟିକେ ବର୍ଷା ହେଇଥିଲା ସ୍ନାନ ପୂର୍ଣ୍ଣମୀରେ ଆଉ ବର୍ଷା ନାହିଁ। ଗରମ ଭଉଚୁ।
ଉଁ କାଲି ଆମ ଆଡେ ହଁ ହଁ ବର୍ଷା ହଉଥିଲା ଆଜି ବି ହେଇଚି।
ଟିକେ ଯାଉ ପାଗ ଟା ଥଣ୍ଡା ଦେଇଥିବ ଭଲ ଲାଗୁ ଥିବ। ଉଁ ପାଗ ଟା ଟିକେ ଥଣ୍ଡା ଦେଇଥିବ ଭଲ ଲାଗୁଥିବ ନାଇଁ। ଆଚ୍ଛା ଆଛା ଆଉ ସେ ଆଜ୍ଞା କଣ କହିଲେ? ମୁଁ କହିଁନି ଆପଣଙ୍କର ସେପଟେ କଣ ଫେ ଅନୁଗୋଳ ମାନେ ଅନୁଗୋଳରେ କଣ ଖାଇବା ସବୁ ପ୍ରିୟ ମାନେ ଖାଇବା କଣ ଫେମସ ଖାଇବା କଣ
ଗୁପଚପ ନାହିଁ ଆଚ୍ଛା ଗୁପ ଚୁପ୍ ବନାନ୍ତି ଘରେ ବନାନ୍ତି?
ଘରେ ଏମିତି ବନାଉନି ଘରେ ଆଉ ସବୁ ଯାହା ବନା
ଆଉ କଣ କଣ ଘରେ ମାନେ କଣ କଣ ଫେବରାଇଟ ବନାନ୍ତି ସମସ୍ତଙ୍କର ପ୍ରିୟ କଣ ମାନେ ଖାଇବା ଲାଗି? ଆମର ତ ପଟେ ମୁଢ଼ୀ ମାଉଁସ ଆଉ ହା ବଲେଶ୍ଵର ହୋଉଛି ମୁଢି ଆଉ କଣ।
ଓ ହୋ।
ଆ ଏମିତି ତ ସବୁ ଖାଇବା ଖାଉ ବାକି ମୁଢି ଟା ବେଶିକାଲି ହଉଚୁ ଟିକେ ସମସ୍ତଙ୍କର ପ୍ରିୟ।
ଅହ
ଆଉ?
ସେଆଡେ ପର୍ବପର୍ବାଣି କଣ ଭଲ?
ଏଠି ତ ସବୁ ପ୍ରକାର ପର୍ବ ପ୍ରାୟତଃ କମ ବେଶୀ ହୁଏ। ଆଉ ଆଗକୁ ତ ରଥଯାତ୍ରା ଆସୁଛି। ଆ ରଥ ବି ମାନେ ପାଳୁ ଅ ପୂର୍ଣ୍ଣମୀ ଗଲେ ପାଖରେ ବି ଜଗନ୍ନାଥ ମନ୍ଦିର ଅଛନ୍ତି ଏଠି ତ ନୀଳଗିରି ଜଗନ୍ନାଥ ମନ୍ଦିର। ମିତ୍ରପୁର ଜଗନ୍ନାଥ ମନ୍ଦିର ଆମର ମୁଁ ଯୋଉ ଅଛି ସେଠି ବି ଗୋଟେ ଭଲ ଜଗନ୍ନାଥ ମନ୍ଦିର ଟା ଅଛି ଜଗନ୍ନାଥ ମନ୍ଦିର ବହୁତ ଅଛି ଆଉ ଆପଣଙ୍କର କ୍ଷୀରଚୋରା ଗୋପୀନାଥ ମନ୍ଦିର ପଞ୍ଚଲିଙ୍ଗେଶ୍ଵର ଏପଟେ ରହିଲେ ବାବା ଭୂଷଣ୍ଡସ୍ୱର ଅ ଆଉ ଚନ୍ଦନେଶ୍ଵର ଏମିତିକା ବହୁତ ସାରା ଅଛି ଏ ହଁ ଫେମସ ଜାଗା ଅଛି ତାପରେ ବେଶୀ ହେଲେ ଆପଣଙ୍କର ଚାନ୍ଦିପୁର ଶୁଣିଥିବେ କ୍ଷେପଣାସ୍ତ୍ର ଘାଟି। ଲାଗେ ଯୋଉଟା କିି ବେଳାଭୂମି କଡରେ ସେଠି ଚାନ୍ଦିପୁର ବେଳାଭୂମି ଅଛି ଏପଟେ ବି ବହୁତ ସାରା ବେଳାଭୂମି ମାନେ ଯେହେତୁ ସମୁଦ୍ର କୂଳ ଜାଗା ବହୁତ ସାରା ବେଳାଭୂମି ରହିଛି। ପାର୍କ ରହିଛି। ଏମତିକା ଆଉ ଆଉ ମାନେ ଯୋଉ ପିକନିକ ସ୍ପଟ ଯୋଉଟା କୁହନ୍ତି ମାନେ ଛୁଟି କଟେଇବା
ହଁ
ମେଁ ହଁ ଡିସେମ୍ବର ପଚିଶ ଜାନୁଆରି ମାସ ବହୁତ ସାରା ଲୋକ ଆସନ୍ତି ପିକ୍ନିକ୍ ମନେଇବା ପାଇଁକା ଆଉ ୱେଷ୍ଟବେଙ୍ଗଲ ଯେହେତୁ ଏଟା ୱେଷ୍ଟ ବଙ୍ଗଲ ବର୍ଡର ପାଖାପାଖି ମାନେ ଦୀଘାରୁ ମାତ୍ର ତିରିଶ ଚାଳିଶ କିଲୋମିଟର ଡିଷ୍ଟାନ୍ସ ରେ ଆମେ ରହୁଛୁ
ଆଚ୍ଛା। ବହୁତ ଜାଗା ବୁଲୁଥିବେ ଆଉ।
ସେଟ ମୟୂରଭଞ୍ଜ ସାଇଟ୍ ରୁ ବି ବହୁତ ଆସନ୍ତି ଯେହେତୁ ବାଲେଶ୍ୱରକୁ ଲାଗିକି ରହିଛି ମୟୂରଭଞ୍ଜ ହୁଁ। ତେଣୁ ବହୁତ ସାରା ଦର୍ଶନୀୟ ଜାଗା ଗୁଡାକ ରହିଛି। ଆଉ ବୁଲିବା ପାଇଁ ବି ଜାଗା ଗୁଡାକ ରହିଛି। ଆଉ ସେପଟେ ଘରୁଆଇ ଖାଇବା କଣ ମାନେ ଆପଣଙ୍କର ଘରେ ସମସ୍ତେ ଆପଣଙ୍କ ହାତରୁ କଣ ଖାଇବା ପାଇଁ ପସନ୍ଦ କରନ୍ତି?
ମୋ ହାତରୁ କି? ମୋ ହାତରୁ ପ୍ରାୟତଃ ବନାଏ ହଁ ମୁଁ କାଇଁ ଏତ
ଆଛା ଚାଟ କେମିତି ବନାନ୍ତି?
ଆଳୁ ମଟର ସିଝେଇକି ଫାଷ୍ଟ-
ନା ଚାର୍ଟଟା କେମିତି
ସିଝେଇକି ମସଲା ଆଳୁ ମଟର ଆଗ ଫାଷ୍ଟ ସିଝେଇ ଦିଏ ସିଝେଇକି ତାପରେ ମସଲା ମସଲି ପିଆଜ ମସଲା ମସଲି ବା କସିକିନା ଚାର୍ଟ ବନାଏ ଚାର୍ଟ ବହୁତ ଭଲ ପାଆନ୍ତି ଆମର। ହଁ ଚାଟେ ମଟର ସୁପ
ହଁ ଯୋଉଥିରୁ ପାଇଲିି ସେଇଥିରୁ କରେ ମୋ ଶାଶୁ ସେଥିଲାଗି କୁହନ୍ତି ତୁ ଗୋଟେ ଦୋକାନ ଖୋଲିଦେ ଭଲ ହବ।
ହୁଁ ହୁଁ ହୁଁ
ଏବେ ଥରେ କରିଥିଲି କଦଳୀରେ କଦଳୀ ମଞ୍ଜରେ ପକୁଡ଼ି କରିଥିଲି। ହଁ।
ହା କଦଳୀ ମଞ୍ଜରେ ଆମେବି ଏପଟେ ପକୁଡି କରୁ ଆ ମାନେ ବଢିଆ ଲାଗେ କଦଳୀ ମଞରେ ପକୁଡି ଟା।
ନାଇଁ ମୁଁ କେବେ କରିନଥିଲି ତ ଏଇଥର ଫାଷ୍ଟ କଲି। ତମ ଶାଶୁ କହିଲେ ତୋତେ ଯେତେ ଜଣା କାହାକୁ ନାହିଁ।
କଦଳୀ ମଞରେ ପକୁଡି ଏଇ ତ ମୁଁ ଦି ଦିନ ତଳେ ବି କରିଥିଲି ଖାଉଥିଲେ କଦଳୀ ମଞ ପକୁଡ଼ିଟା ବି ଭଲ ଲାଗେ ପିଆଜି ଭଳିଆ।
ସେଇଟା କେମିତି କରୁଛ ମୁଇଁ ତ ଏମିତି କରିନଥିଲି ତ
ଆମେ ମଞ୍ଜି ଟାକୁ ଫାଷ୍ଟ ହଉଛୁ ରଞ୍ଜେଇିକି ମାନେ ମଞ୍ଜି ଟାକୁ ଯେମିତିକି କଟା ଯାଏ ରୁଞ୍ଜେକି ଫାଷ୍ଟ ହଉଛି ସେମିତି କାଟିଦେଲେ ହେଲା କାଟିକି ଧୋଇ ଦେଇକି ଲୁଣ ହଳଦୀ ଗୋଳେଇ ଦେଇକି ମାନେ ତାକୁ ଯୋଉ ରସ ଟାକୁ ବାହାର କରିଦେଇକି ହେଲା ତା ଦେହରେ ହଉଚୁ ହଁ ପିଆଜ ଆପଣ ପକେ ପକେଇ ପାରନ୍ତି ସେଇଟା ଯଦି ଆପଣ ଇଏ ପିଆଜ ଟିକେ ପକେଇଲେ ଆହୁରି ବେଶୀ ଟେଷ୍ଟ ହବ। ନ ପକେଇଲେ ଆପଣ ଯଦି ବିନା ପିଆଜର ଖାଉଥିବେ ସେଟା ଅଲଗା କଥା ବାସ୍ ପିଆଜ, ଆଁ କଟା ପିଆଜ ଜିରା ବେସନ ଅଁ ମାନେ ଆପଣଙ୍କର ଗୁଣ୍ଡ ଲଙ୍କା ହଉ କଟା ଲଙ୍କା ହଉ ଦେଲେ ହଳଦୀ ପଡିଥିବ ଲୁଣ ବାସ୍। ଯେତିକି ଯେମିତି ଆପଣ ପିଆଜି ବନଉଛନ୍ତି ଆଉ। ତେଲରେ ଛାଙ୍କିବେ। ହୁଁ ହୁଁ ତେଲରେ ଛାଙ୍କିବେ ଭଲ ଲାଗେ। ଆଉ ଠିକ ଅଛି ଆପଣ ରୋଷେଇ କରି ମାନେ ଘରେ ଖିଆପିଆ କରନ୍ତୁ ମାନେ ଛୁଆ ପିଲା ଛୁଆର ଯତ୍ନ ନିଅନ୍ତୁ କଥା ହେଇକି ଆପଣଙ୍କ ସହିତ ବହୁତ ହି ଭଲ ଲାଗିଲା।
ମୋତେ ବି ବହୁତ ଭଲ ଲାଗିଲା।
ହଁ ଆଗକୁ କଥା ହେଲେ ଆହୁରି ଆପ ଆପଣଙ୍କ ସେମିତି ନୂଆ ନୂଆ ଡିସ୍ ଗୁଡାକ ଜଣେଇବେ କେମିତି କଣ କରୁଛନ୍ତି, ମୁଁ ବି ଜଣେଇବି। ଜାଣିପାରିବା ହେଲା ବନେଇକି ବି ଖାଇବା।
ହଁ ସିଅର୍ ହଁ ହଁ
ହୁଁ ହୁଁ ଆଉ ଘରେ ଅଛି
କଣ କହିଲେ?
ଠିକ ଅଛି ସୁସ୍ଥ ରୁହନ୍ତୁ ଭଲରେ ରୁହନ୍ତୁ କଥା ହେଇକି ବି ବହୁତ ଭଲ ଲାଗିଲା।
ମୋତେ ବି ବହୁତ ଭଲ ଲାଗିଲା କଥା ହେଇ।
ହଁ ହ।
ଦି ତିନି ଜଣଙ୍କ ସାଙ୍ଗେ କଥା ହେଲେଣିି ହେଲେ ତମ ସାଙ୍ଗେ ଟିକେ ବେଶୀ ବହୁତ ଭଲ ଲାଗିଲା ଆଉ। ତମ ଆଡେ ଯୋଉ ପର୍ବପର୍ବାଣି ବହୁତ ଭଲ ଲାଗିଲା।
ଠିକ ଅଛି ନେଷ୍ଟଟାଇମ କଲ କରନ୍ତୁ ହଁ।
ହଁ ରଖୁଛି?